ହ୍ୟାଲୋ।
ହଁ କହିଲି ଘରେ କିଏ କିଏ ଅଛନ୍ତି?
ଘରେ ଏଇ ବାପା ମା। ମୁଁ ଭାଉଜ ଏଇ ସବୁ ଆଉ।
ଉଁ ହୁଁ ଭଉଣୀ ବାହାଘର କେବେ ଗଲା?
ଭଉଣୀ ବାହାଘର ଏଇ ଏବେ ଯାଇଛି ଆଉ।
ହୁଁ ହଁ ଏବେ ତ ସେଇଥିପାଇଁ ଭାର ଫାର ପାଇଁ ଟିକେ
ହୁଁ।
ଉଁ ହୁଁ ଆଉ ଆଜି ରୋଷେଇ କଣ ହେଇଛି?
ଆଜି ରୋଷେଇ ହେଇଛି ଆଉ ହେଁ ଭାତ କଣ ତରକାରୀ ଫରକାରୀ ହେଇଛି ଆଉ।
ହୁଁ ହୁଁ।
ତମର କଣ ଆ ମାନେ ମାମା ରୋଷେଇ କରନ୍ତି ନା
ହଁ ମାମା ରେଷେଇଲ କରନ୍ତି ମୁଁ ଏପଟେ କ୍ଲାସ କରୁଥିଲି ମୁଁ ଜାଣିନି ଆଉ କଣ୍ ହେଇଚି।
ଓହୋ।
ହୁଁ।
ଆମ ଅରେ ସେଇ ଭାଉଜ ରୋଷେଇ କରନ୍ତି ଆଉ
ହୁଁ କଣ୍ ହେଇଥିବ ଆଉ ହୁଁ ଆଉ ଚାରିଟା ବେଳ କୁଆଡେ ବୁଲିଆକୁ ଫୁଲିବାକୁ ଯାଅନା
ହଁ ଆମ ପାଖ ତ ମାର୍କେଟ ନୁହଁ ଚାରି ପାଞ୍ଚ କିଲ ଦୂରରେ ମାର୍କେଟ ଏଇ ନଈ ପାଖ ଟିକ ବୁଲିବା ପାଇଁ ଯାଉ ଗରମ ବି ହଉଛି ସେଇଟି ପାଇଁ ଟିକେ ପବନରେ ବସିଲୁ ଫୁଣି ପଳେଇ ଆସୁଚୁ ଆଉ ମୁଁ ବି ଦି ଚାରି ଦିନ ହେଲା ରହୁନଥିଲି। ମାନେ ଘରେ ଆସିକି ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଯାଉ ଥିଲା ଇଆଡେ ସବୁ କିଣା କିଣି ପାଇଁ ଟିକେ ବ୍ୟସ୍ତ ରହି ଯାଉଥିଲି ଏଇ ସବୁ ଆଉ।
ଓହୋ। ତମ ଉପରେ ଦି ଜଣ ଭଉଣୀ ବଡ ଭଉଣୀ।
ହଁ ମୋ ଉପରେ ଦିଟା ବଡ ଭଉଣୀ ତାଙ୍କ ଦି ଭଉଣୀଙ୍କ ଉପରେ ଭାଇ। ହୁଁ।
ଆଚ୍ଛା ତମେ ସାନ ନା ତାହେଲେ ସମସ୍ତଙ୍କଠାରୁ।
ହଁ ମୁଁ ସବା ସାନ।
ଦି ଭଉଣୀଙ୍କ ବାହାଘର କଂ ଏକା ସାଙ୍ଗରେ ହେଇଥିଲା କି?
ନା ନା ସେ ଆ ଜଣଙ୍କର ବାହାଘର ହେଇଥିଲା ଆର ବର୍ଷ ଫେବୃୁଆରୀ ମାସରେ ଆଉ ଏବେ ହିଁ ଜଣଙ୍କର ବାହାଘର ହେଲା ଏଇ ଏପ୍ରିଲ ପଚିଶି ତାରିଖରେ।
ହଁ ହଁ। ଭଲ ଆଉ ସାନ ଘରର।
ହୁଁଉଁ। ଏବେ ତ ଟିକିଏ ଟେନସନ ରହୁଛି ଏ ଜଵ୍ ଫବ୍ ପାଇଁ ଟିକିଏ।
ହଁ ସେ ଏବେ ସରିଲା ମାନେ କିଛି ଗୋଟାଏ ନ କଲେ
ବି ଭଲ ଲାଗେନା ପଇସା ନିହାତି ଦରକାର।
ହୁଁ ତାପରେ ଗୁ ଫୁ ବାହାଘର ଯାଇଛି ମାନେ ଝିଅ ବାହାଘର ତ ଘରର କେ ଏ ଡାଉନ ହେଇଯିବ ଏଇଟା ସ୍ୱାଭାବିକ କଥା। ଏତେ ଖର୍ଚ୍ଚ ହେଲାଣି ଆସିକି ଆଜି ଯେତିକି
ଖରାପ ହେଇଥିଲା ନା ସେଏ ଟିକେ ପଇସା ପତ୍ର ଖର୍ଚ୍ଚ ହେଇଯାଇଥିଲା।
ହୁଁ ତାପରେ ଦଡ୍ ଦାମ ଯେମିତି ବଢିଲାଣି ତ ଦେହ ପା ଖରାପ ହେଲେ ଜମା ଭଲ ଲାଗିବନି। ତା ଛଡା ବାହାଘରରେ ବି ବହୁତ ଖର୍ଚ୍ଚ ଏମିତି ଆଉ।
ଏଇ ସବୁ ତ ଅଛି ପୁରା ତମର କେ ଭାଇ ଭଉଣୀ ମାନେ କେତେଟା?
ମୁଁ ବଡ ମୋ ତଳେ ଭଉଣୀ ଭଉଣୀ ତଳେ ଭାଇ ଆମେ ଦି ଭଉଣୀ ଗୋଟେ ଭାଇ। ଭଉଣୀ ହଁ ସିଏ ପ୍ଲସ୍ ଟୁ ସେକେଣ୍ଡ ଇୟର ତାର। ଭାଇର ନାଇଁଥି ହେଲା ନବମ। ହୁଁ ଏମତି ସବୁ ଚାଲିଛି ଆଉ।
ହୁଁ ତମକୁ ସେମିତି ବେଶୀ ପରିଶ୍ରମ କରିଆକୁ ପଡିବ ଆଉ ଭାଇ ଭଉଣୀଙ୍କୁ ବି ଟିକେ ଦେଖିବାକୁ ପଡିବ।
ହଁ ସେଟା ତ ସତ କଥା। ଘରର ବଡ ହେଲା ମାନେ ହଁ। ଘରର ବଡ଼ ହେଲେ ଦାୟିତ୍ୱ ନବାକୁ ପଡିବ ସେଟା ନୁହେଁ କି ମୁଁ ପୁଅଟେ କି ଝିଅଟା ସେମିତି କିଛି ନଥାଏ ଘରର ବଡ ମାନେ ଦାୟିତ୍ଵ ନବାକୁ ପଡ଼ିବ ବୁଝିବାକୁ ପଡ଼ିବ ସବୁ କଥା କଣ।
ମୁକହିଲି ଝିଅ ଯେତେ ଦାୟିତ୍ୱ ନଉଚନ୍ତି ପୁଅବି ସେତିକି ନେଇ
ନଉନାହାନ୍ତି ତପୁଅ ଝିଅରେ କିଛି ନାହିଁ।
ହଁ। ଶୁଣ।
ହୁଁ ହଁ।
ଯାଉ କଣ ଚାଲିବ ଆଯେବେ ହବାର ଥିବତ ହବ ଆଉ ଆମେ କାମ କରିଚାଲିବା ଦେଖିବା ତେଣିକି ଯାହା ହବ ଆଉ।
ହଁ ଆମ ହାତରେ କିଛି ନଥାଏ ସବୁ ଭଗବାନଙ୍କ ହାତରେ ସବୁ ସମୟ ହାତରେ ସମୟ ଟା ସବୁବେଳେ ଆମ ସହିତ ନଥାଏ।
ହଁ କେତେବେଳେ ଭଲ ଥାଏତ କେତେବେଳେ ଖରାପ୍ ଥିବ। କିନ୍ତୁ ଖରାପ୍ ସମୟରେବି କିଛି ଶିଖିବାକୁବି ମିଳେ।
ହଁ। ଆଉ ସବୁବେଳେ ସମୟଟା ଆମ ସହିତ ଥିବ ଭଲ ଥିବ ବୋଲି ସେଥିରେ କଣ ଅଛି।
ହୁଁ ସବୁବେଳେ ସବୁ ଜିନି ସ ଆମ ସାଇଟିରେ ହବ ବୋଲିବି କିଛି ମାନେ ନାହିଁ।
ମାନେ ନାହିଁ ସବୁବେଳେ ଆମେ ଯାହା ଭାବିବା ଯଦି ସବୁ ଆମକୁ ମିଳିଯିବ ତାହେଲେ ତ କେହି ଆଉ ମାନିବେନି କିଛି ଯିଏ ଯାହା ମାଗିବ ତାକୁ ଯଦି ସବୁ ଯାକ ମିଳିଯିବ। କିଛି ନାହିଁ ବାସ୍ ସମୟକୁ ସମୟ ଦିଅ ସବୁ କିଛି ଠିକ୍ ହେଇଯିବ।
ସମୟ ଆଜି ଖରାପ୍ ଅଛି କାଲି ଭଲ ହବ କାଲି ଭଲ ଥିଲେ ଆଜି ଖରାପ୍ ହବ ଇଏ
ହଁ ସେଥିରେ କଣ ଅଛି ସବୁ ଏମିତି ଲାଗି ରହିବ ଭଲ ଖରାପ୍।
ହୁଁ।
ତା ବୋଲି ନୁହଁ ଖାଲି ଆମକୁ ଧୈର୍ଯ୍ୟ ରଖିକି ସମୟ ସହିତ ତାଳ ଦେଇକି ଚାଲିବାକୁ ପଡ଼ିବ।
ହୁଁ।
ବାକି ଆମେ ଆମ କର୍ମ କରିଜିବା ତେଣିକି ଯାହା ହବାର ଥିବ ତାହା ହବ।
କେବେ ମାନେ ଭାଙ୍ଗି ପଢ଼ିବାରେ ନାହିଁ ମାନେ ଯାହା ଅଛି ଠିକ୍ ଅଛି। ସେ ଯାହାବି ଆସିବ ଆମେ ତାକୁ ହ୍ୟାଣ୍ଡେଲ୍ କରିବା। ସେମିତି ହେଲେ ଯାଇକି ହବ ଆଉ ଯେଦି ନି ଯେ ମନକୁ ଦୁର୍ବଳ କରିଦବା ସେମିତି କିଛି ହେଇପାରିବନି।
ହୁଁ ପରିସ୍ଥିତି ଆଗରେ ଆମେ କେବେ ନଇଁବାନି ପରିସ୍ଥିତିକୁ ଆମେ ନଇଁବାକୁ ପଡ଼ିବ। କାହିଁକିନା ଆମେ ଯଦି ଥରେ ପରିସ୍ଥିତି ଆଗରେ ନଇଁ ଯିବା ସିଏ ସବୁବେଳେ ଆମକୁ ନୁଆଁଇବ।
ହଁ ଆମକୁ ଯ ଯାହଲେ ମାନେ ଦୃଢ ହେଇକି ରହିବାକୁ ପଡ଼ିବ। ହୁଁ ନହେଲେ କିଛି ହେଇପାରିବନି।
ହଁ‌। ଆଉ ଘରେ ସମସ୍ତଙ୍କ ଦେହ ପା ଭଲ। ସମସ୍ତେ ବାପା ମା।
ହଁ ବାପା ମାବି ସମସ୍ତେ ଭଲ ଅଛନ୍ତି।
ହୁଁ ଭଲ ସମସ୍ତେ ହଁ ସମସ୍ତେ ଭଲ ଏଇ ତ ଦେଖୁଛ ବ ବର୍ଷା ହଉଛି ପୁଣି ଖରା ହଉଛି ଯେମିତାଆ ହଉଛି ସିଜନ୍ ଚେଞ୍ଜ ହଉଛି ସମସ୍ତଙ୍କ ଦେହ ଖାଲି ଖରାପ ହ ମେଡିକାଲ ରେ ଜାଗା ପାଇବନି ସମସ୍ତଙ୍କୁ ଭାଇରାଲ ଯିବ।
ହଁ ସେଇପାଇ ଗ ବ ଆ ବ ଏଠି ବର୍ଷା ଖରା ଏମିତି ହେଲା ବେଳକୁ ସମସ୍ତଙ୍କ ଜର ଥଣ୍ଡା ହେଇଯାଉଛି। ଏଁ ସିଜିନ ଚେଞ୍ଜ ହେଲାବେଳକୁ ଆଉ ସେଥିରେ ଆଉ କଣ କରିପାରିବା ଆମେ। ଯାହାକୁ ଦେଖିବ ଜରା ଥ ଜର ଥଣ୍ଡା।
ହଁ।
ଏମିତି ସବୁ ଚାଲିଛି କଣ କରିବା।
ମେଡିକାଲରେ ପା କହୁଛି ଯା ମୁଁ ସେଦିନ ଯାଇଥିଲି ଜାଗା ପାଇଲିନି ଏତେ ଲୋକ ସବୁ ଭିଡ। କେବଳ ଯାହାକୁ ଦେଖିବ ଖାଲି ଜର।
ହଁ ଏ ହୁଏ ସେଇଥିପାଇଁ କାରଣ ଏଇ ଗୁଳୁଗୁଳି ହେଲା ହେଇ ବର୍ଷା ହେଲା ହେଇ ପବନ ହେଲା। ତାପରେ ଏବେ ଯୋଉ ଖରାପ ପାଇଁ ବି ସମୟ ଥଣ୍ଡା ପାଣି ପିଇ ଫ୍ରିଜ୍ ପାଣି ପିଇ କୋଲଡ୍ରିଙ୍କ୍ସ୍ ଆଇସ୍କ୍ରିମ୍। ଏସବୁ ଖାଇଲା ବେଳକୁ ବି ଉ ମା ମାନେ ଜର ଥଣ୍ଡା ଟା ହଉଛି। ଚି ଥଣ୍ଡା ଟା ରହିଯାଉଛି ଆଉ ତାକୁ ଆମେ କଣ କରିପାରିବା।
ଥିଲା ମୁଁ ଥିଲି ଗୋଟେ ଜାଗାରେ ସେଠୁ ଆସିଲା ପରେ ମତେ ବାହାରେ ମୁଁ ମାନେ ଏତେ ଗରମ ହେଲା ସହିପାରିଲିନି ନା ଲାଗାତାର ଥଣ୍ଡା ପି ଇଏ ପି ସିଏ ପି। ଏ ଏତେ ଜର ଥଣ୍ଡା ହେଇଗଲା ଯେ ମୁଁ ଆଉ ସେଠି ରହିପାରିଲିନି ପୁଣି ଘରକୁ ପଳେଇ ଆସିଲି। ବାପା ଆସି ମତେ ଫୁଣି ଟେଷ୍ଟ‌ କଲେ କହିଲା ହୋଉଛି ଭାଇରାଲ ଫିବର୍ ଆଉ କଣ। ଆ ଇଞ୍ଜକ୍ସନ ନେ ମେଡିସିନ ନ ଆଜି ଯାଏ ବି ଠିକସେ ଟିକେ ଛାଡୁନୀ ଥଣ୍ଡା ମତେ।
ହଁ ପା ସମସ୍ତଙ୍କୁ ଥଣ୍ଡା ମତେ ପା ହେଇ ଟିକେ ଟିକେ ଥଣ୍ଡା ହେଇଯାଇଛି ହୁଁ।
ହଉ ଦେଖି ମାନେ ଦେଖି ଚାହିଁକି ଚଳ ଟିକେ ଏବେ କମ ଥଣ୍ଡା ପାଣି ପିଅ। ଆଉ ଟିକେ ଦେହର ଖିଆଲ୍ ନୋଉଥିବ। କଣ କରିବା ଗରମ ବି ସହି ହଉନି ପୁଣି ଣ ଦେହକୁ ବି ଦେଖିବାକୁ ପଡିବ ନା।
ହଁ ସବୁ ଆଡକୁ ଦେଖିଲା ବେଳକୁ ଆଉ ହେଇପାରୁନି।
ହୁଁ ତାପରେ ଘରେ ରହିଲା ବି ଯାଇ ଟିକେ ରହୁଛି ବାହାର କୁଆଡେ ଗଲାବେଳୁ
ବାହାରକୁ ତ ବାହାରି ହେଉନି ଟୋଟାଲେ।
ହଁ ମୁଁ ସେଦିନ ଗୋଟେ ଯାଇଥିଲି ଦି ଦିନ। ପୂର୍ବରୁ ଗୋଟେ ଜାଗାକୁ ସେଇ ଆମର ଗୋଟେ ଇନଷ୍ଟିୁଟୁଟ ଥିଲା ସେଠିକି ଯାଇଥିଲି। ସେ କାମ ଥିଲା ବୋଲି। ନାଇଁ ସେଠି ଫେରିଲା ବେଳକୁ ପ ବାରଟା ଗୋଟେ ହେଇଗଲାଣି ଏତେ ଖରା ଯେ ମୋ ବାପାଙ୍କ ଦେଖା ଆଉନି ଯେ ଗାଡି ଚଲେଇବା ପାଇଁ ପୁରା ଅନ୍ଧାର ଦିଶ ମୁଁ ତ ଆଖି ଟେକିକି ଅନେଇ ପାରୁନି।
ହୁଁ ହୁଁ ଆମର ସେ ଯୋଉ ଖରାରେ ପୁରା ଦେହ ହାତ ଦେହ ହାତ ପୁରା ପୋଡି ଯାଉଛି।
ହଁ ବା ଯେନ୍ତି ଲାଗୁଛି ମାନେ ଯେମତି ନିଆଁ ଉପ୍ ପରୁ ପଡୁଛି ଆମ ଦେହ ଉପରେ ଏତେ ଖରା ହଉଛି। ମାନେ ମୁଁ ଖାଲି ଠାକୁରଙ୍କୁ ଡାକ କେ ଯୋଉ ଗରମ ଦିନ ହେଲେ କେମିତି ଏ ଗରମ ଦିନ ସରିବ ମତେ ଜମା ପସନ୍ଦ ନୁହେ ଏ ଗରମ ଦିନ। ମୁଁ ସେଇ କିଲି ଭାବେ ଗରମ ଦିନ କେମିତି ସରିବ ଶୀତ ଦିନ ଆସିବ।
ହଁ ଏଇ ସରି ତ ଗଲାଣି ଏଇ ମେ ଜୁନ ମାସ ହେଲାଣି ଆଉ ବା କି ଆଠ ପନ୍ଦର ଦିନ ତାପର କଥା। ଆଠ ପନ୍ଦର ଦିନ କଥା ପରେ ଆଷାଢ ମାସ ପଳେଇ ଆସିଲେ ସଇଲା।
ତାପରେ ମୌସୁମୀ ଆସିଗଲେ ହେଇଯିବ ଆଉ।
ଜୁନ୍ ଟା ଆସିସା ହେଲାଣି ଆସିକି କେରଳରେ ହେଲାଣି ତ ମାନେ ଆମକୁ ଆମ
ହେଇଛି ଆମ ତାପ ଡାକ ଜଲଦି ପଳେଇ ଆସିବ ଆମ ଓଡିଶାକୁ। ଓଡ଼ି ଓଡିଶାରେ ଭାରି ଗରମ ହଉଛି।
ହଁ ହଁ ଆଠ ପନ୍ଦର ଦିନ କଥା ଆଠ ପନ୍ଦର ଦିନ ଗଲା ପରେ ସଇଲା ଆଉ।
ହଁ କିଛି କିଛି ଜାଗାରେ ତ ହେଲାଣି ବର୍ଷା ଏବେ।
ଏବେ ଯୋଉଟା ହଉଛି ମୌସୁମୀ ବର୍ଷା ନୁହେଁ। ଏଇଟା ହଉଛି କାଳ ବୈଶାଖୀ ପାଇଁ। ଆଉ ମୌସୁମୀ ଏପର୍ଯ୍ୟନ୍ତ ଆସିକି ପହଞ୍ଚିନି।
ଓଡିଶାରେ କେବେ ପହଞ୍ଚିବ ତାକୁ ଡାକ ଜଲଦି। ତାକୁ ଇନଭିଟେସନ ଦବା କି ଆମେ।
ଭଲ ହବ ତାକୁ ଡାକି ଦିଅନ୍ତେ ଜଲଦି ଜ ଫୋନ୍। କରିଦଉଛି ନହେଲେ ପଳେଇ ଆସେ ସେ।
ତା କଣ୍ଟାକ୍ଟ ନମ୍ବର ଆମକୁ ବି ଦେଇଦବୁ ଆମେ ଗ୍ରୁପରେ ପଠେଇଦବୁ। ତା କିି ସମସ୍ତେ ଫୋନ କରିକି ତାକୁ ଡାକିବେ।
ହଁ ହଁ ହଁ ସମସ୍ତେ ଫୋନ କରି ଥର ଥରେ ଡାକିଲେ ସେ ପଳେଇ ଆସିବ।
ହଉ ସିଏ ଟିକେ ଏତେ ମନ ମାନେ ମନ ଦୁଃଖ କରୁଛି ତ ତାକୁ ଡାକୁନାହାନ୍ତି ବୋଲି ଆମେ ଆମେ ଡା
ହଁ ହଁ ଆମେ ଡାକିଲେ ସେ ଜଲଦି ଜଲଦି ପଳେଇ ଆସିବ ପଳେଇ ଆସିବ ପୁଣି। ଗଲା ବେଳକୁ ଓଡିଶାରେ ବାତ୍ୟା କରିକି ଯିବ ଆଉ।
ହଁ ତାପରେ କ୍ଷୟକ୍ଷତି କରିଦବ ଲୋକ ହଇରାଣ ହେବେ ଆଉ।
ହଁ ଆଉ କି ରିତୁ। ହେଇ ଗରମ ସରିଲା ତାପରେ ବର୍ଷା ବର୍ଷା ପରେ ଶୀତ ଆଉ ତ କିଛି ଫିଲ ହିଁ ହଉନି।
ନା ଆଉ ଏଇ ତିନିଟା ସେ ବର୍ଷା ଋତୁ ବି ଅଧା ଟାଇମ ରେ ଫିଲ୍ ହଉନି। ଦେଖୁନ କେତେବେଳେ ଦେଖିବ ଆଠ ମାସ ପୁରା ଗରମରେ ପଳେଇବ।
ହୁଁ ଗରମ ଗରମରେ ଏଇଗୁଡା ତ ଗରମ। ଗରମ ଗରମରେ ଜୁନ ଜୁଲାଇ ପର୍ଯ୍ୟନ୍ତ ପଳେଇବ ଗରମ ଗରମ ତାପରେ ଆସିଯିବ ଠିକ ସେ ଅକ୍ଟବର ହେଲା ବଳକୁ ଥଣ୍ଡା ପଳେଇ ଆସିବ ବର୍ଷା କେତେବେଳେ ହେଇକି କେତେବେଳେ ଯାଉଛି କେହି ଜାଣିପାରୁନାହାନ୍ତି।
ସେୟା ଦେଖିବ ମଝିରେ ମଝିରେ ଶୀତ ଦିନରେ ବର୍ଷା ହେଇଯିବ ଆଉ ଗରମ ଦିନରେ ବର୍ଷା ହେଇଯିବ କିନ୍ତୁ ବର୍ଷା ଋତୁରୁ ବର୍ଷା ନଥିବ।
ବର୍ଷା ଦିନରେ ବର୍ଷା ନାହିଁ ମରୁଡି ଆ ସେମିତି ହେଲା ବେଳକୁ ସେଥ ପରିବା ରେଟ ଗୁଡା ବଢିଯାଉଛି ପର ପରିବରେ ସେମାନେ ପାଣି ପାଉନାହାନ୍ତି।
ମାନେ କୁହନା ସେ ମୋ ଭାଇ ସବୁ। ବାହାରେ ଅଛନ୍ତି ସିଆଡେ ମାନେ ପୋଟଳ ଦୁଇଶହ ଟଙ୍କା କେଜି। ଭେଣ୍ଡି ଶହେ ଷାଠିଏ ଟଙ୍କା କେଜି ଆରେ ସେ ଖାଇବେ କଣ।
ହଁ ଖାଇବେ କଣ ଏଥିରେ ଏଥିରେ ଜଣେ
ତେଲ ପ୍ୟାକେଟ ଯଦି କିଣିବେ ଦୁଇଶହ ତିନିଶହ ଟଙ୍କା ଆମର ଏଠି ମାନେ। ଯୋଉଟା ଶହେ ସତୁରି ପଚସ୍ତରି ଷାଠିଏ ଟଙ୍କାରେ ମିଳୁଛି ତାଙ୍କର ସେଠି ଦୁଇଶହ ତିନିଶହ ଟଙ୍କା। ବଢିଆ ଆଉ।
ସେଇଆା ବର୍ଷା ଦିନେ ବର୍ଷା ନହେଲେ ଆରଥରକ ଯେମିତି ମାନେ ଧାନ ପୁରା। ମରୁଡି ହେଇଗଲା ଧାନ ହେଲାନି ଠିକ ସେ ବର୍ଷା ହେଲେ ତ ପୁଣି ଧାନ ହବ ନା ଏଇଟା ତ ଆଉ କୋଉ। ଫସଲ ନେଇକି ତାକୁ ପାଣି ମଡେଇଦବ ବର୍ଷା ହେଲେ ଯାଇକି ଧାନ ହବ। ଆଉ କୋଉ ବର୍ଷ ହଉଛି ଏକାଥରେ ବ ବର୍ଷା ହଉଛି ଯେ ଧାନ ପୁରା ନଷ୍ଟ ହେଇଯାଉଛି ପଚିକି କୋଉ ବର୍ଷ ହଉନି ଯେ ଟୋଟାଲି ବର୍ଷ। ସ ହଉ ହିଁ ନାହିଁ ପୁରା ମରୁଡି ରେ ଧାନ ହଉନି ଏମିତି ସବୁ ଚାଲିଛି।
ହ ହଉ ହଁ। ଆ ଆମ ହାତରେ ଆଉ ଅଛି କଣ କରିବା।
ହୁଁ ତାପରେ ବର୍ଷା ଦିନ ହେଲା ବେଳକୁ କଣ ହଉଛି କି ଅ ମାନେ ଫସଲ ଠିକସେ ହଉନି ଫସଲ ଠିକସେ ନ ହେଲା ବେଳକୁ ଯୋଉ ରେଟ୍ ବଢିଯାଉଛି ପରିବା ଗୁଡା। ଶହେ, ଦୁଇଶହ, ତିନିଶହ ଉପରେ କ କଥାବାର୍ତ୍ତା, ପଚାଶ ତଳକୁ କଥାବାର୍ତ୍ତା ନାହିଁ କୋଉଠି।
ଗୋଟେ ମିନିଟ କେମିତି ମଣିଷ ଚଳିବ ସେଇଆ ବି ଏବେ, ଏବେ ଦେଖ ପେଟ୍ରୋଲ ମିଳୁନି ମଝିରେ। ପୁଣ ଗ୍ୟାସ ମିଳୁନି, ଏବେ ଯୋଉ ହଇରାଣ।
ହୁଁ ନାଇଁ ଏମତି ସବୁ ଚାଲିଛି, ଏଟା ହେଲାଣି ସେଟା ହେଲାଣି ସେଟା ହେଲାଣି ସେଟା ହେଲାଣି।
ଆରେ ଯେବେଠୁ ମାନେ କରୋନା ଆସିଲାଣି ସେବେଠୁ ସବୁ ଏମିତି ହିଁ ଚାଲିଛି।
ହଁ ସେବେଠୁ ସମସ୍ତଙ୍କର ଡାଉନ ଫଲ ଚାଲିଛି।
ଆଉ ସେ ଆଗ ଭଳି ଆଉ ଠିକ ଆଉ ହଉନି ନା।
ହେଁ ହେଁ ଯେତେ ଚେଷ୍ଟା କଲେ ବି ଯାହାହେଲେ ଗୋଟେ କମି ଲାଗି ଲାଗି ରହିିଁ ହିଁ ଯାଉଛି।
ଆଡେ ଏତେ ବର୍ଷ ତ ଯୋଉ ଗୋଟେ ମାନେ ଡାଉନ ଟା ହେଇଗଲା ଏଇବା କଣ ସୁତାକି ସବୁ ମେକପ୍ କରିବା ଉଁ
ଅଁ ତିନି ବର୍ଷ ପୁରା ମଝିରେ ପଳେଇଲା, ତ ସେଇଟା ହଉଛି